ହ୍ୟାଲୋ। ହ୍ୟାଲୋ। ମୁଁ କହିଲି। ମୋ ବୟସ ଆପଣଙ୍କୁ ଶୁଭା ଯାଉଛି ନା।
ସୁଭୁଛି।
ହଁ ଏଟା ଟିକେ ଶୁଭୁଛି ବ୍ଲୁଟୁଥ୍ ମାନେ ୟୁଜ୍ କରିବନି ନର୍ମାଲ। ଟିକେ ହଲକା ହଲକା ସ୍ଲୋ ଶୁଭିବ।
ହ ହଁ ବହୁତ ସ୍ଲୋ ଶୁଭୁଛି।
ଆଉ ଖାଇସାରିଲଣି ନା?
ହଁ।
କଣ ଖାଇଲ?
ଏଇ ଭାତ ଡାଲି ଆଳୁ ପଟୋଳ ତରକାରୀ ଏଗୁଡ଼ା ସବୁ ହେଇଥିଲା।
ତୁମେ ରୋଷେଇ କରିଥିଲ ନା ଭାଉଜ ରୋଷେଇ କରିଥିଲେ?
ଏଇ ଇଏ ରୋଷେଇ କରୁଥିଲା ଆଉ ମୁଁ ଆଉ ରୋଷେଇ କରୁନି। ଅଳସୁଆ ହେଇଗଲଲିଣି ଆଗୁରୁ ଆଗରୁ ଯାହା ଟିକେ ରୋଷେଇ ହଉଥିଲା ଆଜିିକାଲି ଆଉ ରୋଷେଇ ହଉନି।
ନା ବାହା ସାରିଲା ପରେ ଏଇଟା ଗୋଟେ ଭଲ ଗୁଣ କି ଏଇ ଯୋଉ ରୋଷେଇ ଫୋଷେଇ କରିବା ପାଇଁ ଯୋଉ ଚିନ୍ତା ନା ସେଇ ରାହୁ ମୁଣ୍ଡରୁ ନା
ହଁ ହଁ।
ତମର ଦେଖା ଦୁଃଖି ଚାଲିଲାଣି ନା ନାଇଁ।
ନାଇଁ ମୋ ଭାଗ୍ୟରେ କାହିଁ ନାହିଁ ମତେ ଲାଗୁନି ସେ ମାନେ ମୋ ଝିଅର ବାହାଘର ଟା ଏମିତି ଚାଲିଛି ଦେଖାଦୁଖି ଚାଲିଛି ତ ତାର ସରିଲେ ମୋରି ହବ ବୋଧେ। ଏମିତି ଚାଲିଛି ଦୁଃଖେ ସୁଖେ ଦେଖ ଦେଖିଆ କୁଆଡେ କଣ ଯାଉଛି। ମାନେ କ କଆଡେ ଯାଉଛି କୁହନ୍ତିନି। ମୁଁ ବି ଖୋଜୁଛି ଘର ଲୋକ ଖୋଜୁଛନ୍ତି ସବୁ ଖୋଜୁଛନ୍ତି କେବେ ମିଳିବ ଭଗବାନ ଜାଣିଛନ୍ତି ଆଉ। କୋଉଠି ଲୁଚିକି ବସିଛି ମୁଁ ବି ଜାଣିନି। ସବୁଠି ଖୋଜୁଛି ଅନଲାଇନ ଖୋଜୁଛି ଅଫଲାଇନ ଖୋଜୁଛି। ମାନେ ଇଏରେଖ ଖାଲି ଖୋଜୁଛି ମାନେ ଗୁଗୁଲ ବି ଏତେ ସର୍ଚ୍ଚ କରୁନଥିବ ତ ଯେତିକି ମୁଁ ସର୍ଚ୍ଚ କରୁଛି। ହ୍ୟାଲୋ।
ସାଉଣ୍ଡ ଟିକେ କମ ସୁୁବେ ବୋଧେ ନା।
ହଁ ଏଠି ଟିକେ ସାଉଣ୍ଡ କମ୍ ଶୁଭୁଛି।
ହୁଁ ହୁଁ।
ମାନେ ବଢଢେଇ ହେଇଯିବ କିନ୍ତୁ ଏତିକି ତ ଆପଣ ଲାଉଡ଼୍ ସ୍ପିକର୍ ଅନ୍ କରିପାରିବେନି ଅନ୍ ହେବା ଅପସନ୍ ନାହିଁ ଆଉ ଏମିତି ବହୁତ ସାଉଣ୍ଡ କମ୍ ଶୁଭୁଛି ଆଉ ମୁଁ ସେଇଟା କହିବାକୁ ମୁଁ ଭୁଲି ଯାଇଛି।
ବାହାରେ ଥିଲେ ତାହେଲେ ମୁସ୍କିଲ ଏ-
ହୁଁ ବାହାରେ ଥିଲେ କଣ ଆପଣଙ୍କ ପଛପଟୁ ସାଉଣ୍ଡ ବି ଶୁଭିବ ନା ସେଇଟା ବି ଅସୁବିଧା କରିବ।
ଓ ହୋ।
ଘରକୁ ଆସିକି ଆରାମସେ ଆପଣ ଫ୍ରି ହେଇକି ଯେତେବେଳେ ଇଏ କରି କଥା ହେଇପାରିବେ।
ତାପରେ ଏଇ ଯୋଉ ଅ ଇଏ ମୁ ବାହାର ଆବାଜ ବି ବହୁତ ଥିବ ନା ଶୁଣା ଯିବନି ସେ
ହଁ ସେଇଟା ବାହାର ଆ ମାନେ ସାଉଣ୍ଡ ବି ବହୁତ ଅଧିକ ଥିଲେ ଅଧିକ ଗୀତ ଶୁଭା ଯିବନି? ତାପରେ ଇଏ ବି ମାନେ ମାନେ ଆମର ଯୋଉ ସାଉଣ୍ଡର ମାନେ କ୍ଵାଲିଟି ବହୁତ କମିଯିବ।
ଆଚ୍ଛା।
ସତ ନା।
କ୍ଵାଲିଟି ବି ଚେକ୍ କରେ ନା।
ହଁ ତା କ୍ୱାଲିଟି ତ ଚେକ୍ କରିବ କି ସେଇ ହିସାବରେ ଆପଣଙ୍କ ମାନେ ମୂଲ୍ୟ ଟା ଆଗ ପଛ ହୁଏ। କି କାହାକୁ କେତେ ଅଧିକ ମିଳିବ କାହାକୁ କେତେ କମ୍ ମିଳିବ?
ଓ ହୋ।
ଏଇଟା ଆମର ପ୍ରଥମ ଇଏ ତ ଏତେ ଜଣାପଡ଼ିବନି। ଠିକ୍ ଅଛି ଭୁଲ ହେଲେ ବି ଚଳିବ। ଏତେ କିଛି ଫରକ ପଡ଼େନି ବାକି କର ଧୀରେ ଧୀରେ ଧୀରେ ଧୀରେ ଗୋଟେରୁ ଦିଇଟା ଦୁଇଟା ଚାରିଟା ହେଲେ ହେଇଯିବ। ତମକୁ ବି ଦେଖି କି ଯାଅ ଆଗେ ନିଜେ ଶିଖ ଆଗେ ମାନେ ତିନି ଚାରି ଦିନ ଆପଣ ନିଜେ କରନ୍ତୁ। ତାପରେ ଆପଣ ଯ ଠିକ ଲାଗିଲା ଭାଉଜଙ୍କୁ ବସେଇକି ଶିଖେଇ ଖେଇଦେବେ।
ହଁ ହଁ।
ସେମାନେ ତ ଘରେ ଅଛନ୍ତି ସେ ବସିକି ତାଙ୍କର ମାନେ ଅ ମାନେ
ତାହେଲେ ଗୋଟେ ହଁ।
ହୁଁ। ସେଇ ଭଳିଆ ଆଉ ମାନେ ତମେ ଶାଉଣ୍ଡ ନାହିଁ ଭାଉଜଙ୍କୁ ଶିଖାଇଦେଲେ ସିଏ ବି ଗୋଟେ ତାଙ୍କର ବସିଲେ ତାପରେ ମୁଁ ଆମ ଝିଅ ସହିତ କଥା ବି କରେଇଦେବିି ଯଦି ସିଏ ତାକୁ କାମ ବି ଆଣିକି ଏଇନା କେତେ ଏଇନା ଅଳ୍ପ ଦିନ ଏଇ କାମ ଚାଲିବ। ଏଇ କାମ ସ ତାପରେ ଆଉ ଗୋଟେ କାମ ଆସିବ। ସେଇଟା ହଉଛି ବସିକି ମୋ ମୋବାଇଲରେ ବସିକି ଟାଇପ୍ କରିବ।
ଓ ହୋ ଓଡ଼ିଆରେ।
ଆଜ୍ଞା।
ଓଡ଼ିଆରେ କି?
ହଁଁ ଓଡ଼ିଆ ମାନେ ଓଡ଼ିଆରେ ଟାଇପ୍ କରିବ ତ ସବମିଟ୍ କରିବ ଯେମିତି, ମୁଁ ଯାଉଛି। ତ ଲେଖିବ ଏମ ୟୁ ମୁଁ ଯେ ୟୁ ସି ଏଚ ଆଇ।
ଓହୋ ।
ଏଗୁଡା ଲେଖିବ।
ଇଂଲିଶରେ ଟାଇପ କଲେ ଓଡିଆରେ ଆସେ। ଯିବୁ ନା
ହଁ।
ଆଉ କେତୋବେଳେ ଆପଣ ଦିନରେ ଆଜି କେମିତି ଗଲା କେତୋବେଳେ ଉଠିଲେ ଡ଼ିଉଟି କେତୋବେଳେ ଗଲେ କେତୋବେଳେ ଆସିଲେ କଣ ଖାଇଲେ ଟିକେ କୁହ
ଏଇ ତ ଆମର ନଅଟା ରୁ ଛଅଟା ତାପରେ ମୁଁ ମଝିରେ ଖାଇବା ପାଇଁ ପଳେଇ ଆସେ ଆଜି ବାରଟା ରୁ ପଳେଇ ଆସିଲି ତିନିଟାରେ ଯିବା କଥା ତାପରେ ଯୋଉ ବର୍ଷା ହେଲା ବର୍ଷା ପାଇଁ ରହିଗଲି ଯେ ରହିଗଲି। ତାପରେ ଏଇ ଯୋଉ ଇଏ ଓଲା ଗାଡି ପାଇଁ ଏ ଯୋଉ କଂଜୁମର କେସ୍ ଫାଇଲ କରୁଛି।
କଣ ହେଇଛି କି ଗାଡ଼ିଟା?
ଏଇ ଯେଉ ରେଞ୍ଜ ହୋଉ ଦଉନି ନା ଆଗେ ତାମାନେ ଯେଉଁ ଭଳିଆ ରେଞ୍ଜ ଦଉଥିଲା ଏବେ ଆଉ ସେଇ ଭଳିଆ ଦଉନି ବହୁତ କମ୍ ଇଏ ହଉଛି ଚାଲୁଛି ତ ସେଇଠି ସର୍ଭିସ୍ ସେଣ୍ଟରକୁ ନେଇଗଲା ବଳକୁ ସେଏ ଶୁଣୁନାହାନ୍ତି। ଆଉ ସେଥିପାଇଁ ଗୋଟେ ଓକିଲକୁ ଧରିଛି ସେଇ ଫାଇଲ କରୁ
ଏବଂ ବହୁତ ଲୋକ କହୁଛନ୍ତି ସେ ଗାଡ଼ି ଆରମ୍ଭରୁ ଭଲ ଚାଲିବ ହେଲେ କିଛି ବର୍ଷେ ଗଲା ପରେ ତାଙ୍କର
ଡାଉନ ହୋଇଯିବ ହଁ।
ବ୍ୟାଟରୀ ର କ୍ଵାଲିଟି ବହୁତ କମିଯାଏ। ତ ସେ ତାର ଯେତିକି କିଲୋମିଟର ଯିବା କଥା ସେତିକି ସେ ଦୂରତା ନେଇପାରିନି ତ ଆଉ ସେ ଗାଡ଼ିର ମାନେ ସର୍ଭିସ୍ ବି ଏତେ ଭଲ ନାହିଁ ମାନେ କୁହନ୍ତି କି ହଁ ଗାଡ଼ିର ବହୁତ ଭଲ ଇଏ ଅଛି ତା ପଇସା ବି ଭଲ ଠିକ୍ ଠାକ୍ ଅଛି। କିନ୍ତୁ ମାନେ ଯଦି କିଛି ତ୍ରୁଟି ଆସିଲା ତ ତାକୁ ମାନେ ସଜାଡ଼ିବା ପାଇଁ ସେ ବହୁତ କିଛି
ହଁ ହୁଁ।
ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼େ।
ହୁଁ।
ଘରୁକୁ କେବେ ଯାଇଥିଲା?
ଘରକୁ ଯାଇଥିଲି ସେଇ ତ ବାହାଘର ପରେ ଆଉ ଯାଇନି ଆଉ ଏକାଥରେ ରଥ ଟାଇମରେ ଯିବି ବୋଲି ଭାବିଛି।
ଆପଣଙ୍କ କୋଉଠି ଭଲ ରଥ ହୁଏ ନା ଭଲ?
ହଁ।
କଣ କେମିତି ହୁଏ ଟିକି କହିଲ?
ରଥ ସେପଟେ ଫାଷ୍ଟ ତ ବୋଧେ ବାରିପଦା କୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ଯୋଉ କୁହାଯାଏ ସେଠି ବାରିପଦାରେ ତିନିଟା ରଥ ଚାଲେ ଆଉ ଏଇଠି ଆମ ରାଇରଙ୍ଗପୁରରେ ଗୋଟେ। ଗୋଟେ ରଥ ଚାଲେ କିନ୍ତୁ ପୁରା ବଡ଼ ରଥଟା ସେ ବଡ଼ ରଥରେ ସବୁ ଜଗନ୍ନାଥ, ବଳଦ, ସୁଭଦ୍ରା ବାହାରିବେ ତିନି ଜଣ ଯାକ ଆଉ ଡିଷ୍ଟାନ୍ସ ବୋଧେ କେତେ ହାଲି ଦୁଇ କିଲୋମିଟର ଖଣ୍ଡେ ହବ। ଏତିକି ଦୂର ଯାଆନ୍ତି ମାଉସୀ ବାଡ଼ିକୁ ଲୋକପ୍ରବର ଲୋକ ପ୍ରବଳ ଆଉ ତାମାନେ ସେ ଯୋଉ ଡାହୁକ ଯେତେବେଳେ ଯୋଉ ଡାକ ଦିଏନି ଭୋକତ ଧୀରେ ଧୀରେ ବୋଲି ଯୋଉ କୁହେ
ହଁ ହଁ।
ସେଇ ଟାଇମରେ ତାମାନେ ପୁରା ଏକା ସହିତ ତାଙ୍କ ଏଲାଇନମେଣ୍ଟଟା ଏଇଭଳିଆ ହୁଏ ଯେ ଏ ଯୋଉ ବଢିଆ ଦେଖାଯାଏ ଢେଉ ଢେଉ ଦେଖାଯାଏ ମାନେ ଆଗ ଲୋକ ଆଗେ ଡେଇଁବେ ପରଲୋକ ପଛେ ଡେଇଁବେ ସେଇଭଳିଆ ହେଲେ ତାମାନେ। ସେ ଢେଉ ଢେଉ ଭଳିଆ ଦେଖାଯାଏ ଆଉ।
ହଁ ମୁଁ ଦେଖେଇଛି ସେ ବହୁତ ବି ଇନଷ୍ଟା ରିଲ ଘରିକା ବହୁତ ଦେଖିଛି ତ ବହୁତ ମାନେ ପ୍ର ରସ୍, ସେଇ ତ ତ ସେଇ ରାଇରଙ୍ଗପୁରେ ବି ଯୋଉ ଜୟ ଜଗନ୍ନାଥ ଯୋଉ ଗୀତଟା, ସେ ରାଇରଙ୍ଗପୁରରେ ହିଁ ଫେମସ୍ ହେଇଥିଲା। ତାପରେ ପୁରୀକୁ ଯାଇ
ବୋଲୋ ଜୟ ଜଗନ୍ନାଥ ବୋଲୋ ଜୟ ଜଗନ୍ନାଥ। କହିବ
ହୁଁ ସେ ଯୋଉ ଗୀତ ଗାଆନ୍ତିନି ଜୟ ଜଗନ୍ନାଥ କହି କହି ଗୀତ ଗାଇ ଗାଇ କିଏ କରନ୍ତି ଆଉ ଭଲ ଘଣ୍ଟ ବି ଲୋକ ବାଡ଼ଉଛନ୍ତି। ଦେଖା ବହୁତ ଘଣ୍ଟପାଟୁଆ ଆସି ବାଢ଼ାନ୍ତି। ହ ବହୁତ ଆଉ ରାଇରଙ୍ଗପୁରରୁ କଣ ହ ଯୋଉ ଦିନ ପୁରୀ ରଥଯାତ୍ରା ତାପର ଦିନ ହୁଏନା ସେ ସେଇ ଦିନ ହୁଏ।
ସେଇଦିନ ହିଁ ପୁରୀରେ ପୁରୀରେ ବୋଧେ ଦୁଇ ଦିନ ଟାଣିକି ପହଞ୍ଚାନ୍ତି ଯୋଉ ମାଉସୀ ବାଡ଼ିକୁ ନା, ନା ଦିନେରେ।
ନା ଦି ଦିନ ଲାଗେ
ହଁ ଆମର ବି ଏଠି ଦି ଦିନ। ଫାଷ୍ଟ ଏ, ମାନେ ପ୍ରଥମ ଦିନ ଟା ତ ଅଧା ରାସ୍ତା ଅଧା ରୁ ଟିକେ ବେଶୀ ଟଣା ହୁଏ ରଥ ତାପରେ ଯୋଉ ଦ୍ଵିତୀୟ ଦିନ ଟା ପୁରା ମାଉସୀ ବାଡି ଯାଏ ନିଅନ୍ତି। ଆଉ ତାପରେ ଯୋଉ ଜଗନ୍ନାଥ ଓହ୍ଲେଇବେ ରଥରୁ ସେଟା ବୋଧେ ନେକ୍ସଟ ଦିନ ହୁଏ ସକାଳୁ। ଠାକୁର ରଥରେ ରହିବେ ମାନେ ପହଞ୍ଚି ସାରିଲା ପରେ ବି ମଧ୍ୟ ରୁହନ୍ତି ରଥ ଉପରେ ତା ଆର ଦିନ ସକାଳୁ ସକାଳୁ ବୋଧେ ଯାଆନ୍ତି ମନ୍ଦିର ଭିତରକୁ।
ନାଇଁ ଭଲ ମୁଁ ଜାଣିଛି ମାନେ ପୁରୀ ପରେ ଯଦି ସେକେଣ୍ଡ ପ୍ରସିଦ୍ଧ କୋଉଠି ରଥଯାତ୍ରା ହୁଏ ସେଇଟା ହୋଉଛି ରାଇରଙ୍ଗପୁରରେ ରାଇରଙ୍ଗପୁର ତ ବାରିପଦାର କୁହନ୍ତି ଖାସି ମାଂସ ତ ବହୁତ ପ୍ରସିଦ୍ଧ।
ତ ବହୁତ ଭଲ। ଆଉ ସେଇ ରାଇରଙ୍ଗପୁର ତ ଆପଣ ଯୋଉ ଖିଚିଙ୍ଗ ଗୋଟେ ଯୋଉ ମୁଗୁନି ପଥରେ ତିଆରି। ମନ୍ଦିର ହେଇଚି, ମାଆ ଖେଚିକେଶରି ଙ୍କର ତ ସେ, ଏ ତ ପୁରା ମାନେ ବହୁତ ପ୍ରସିଦ୍ଧ ଆଉ ସେ କଳାର ପଥର
ମୋଦି ମୋଦି ଆସିଥିଲା ଯୋଉ ଏଇ କାଲିନା ପର ଦିନ ଯୋଉ ଆସିନଥିଲା। ଦ୍ରୌପଦୀ ମୁର୍ମୁ, ଜନ୍ମଦିନରେ ଜୟ ଜଗନ୍ନାଥ ଜୟ ମା କି ଚୋଗେଶ୍ଵରୀ,
ରାଇରଙ୍ଗପୁର ପୁର ତ କିଚେକେଶ୍ବରୀ ବହୁତ ପ୍ରସିଦ୍ଧ ମୁଁ ଯାଇଥିଲି ଥରେକେଶଵରୀ ଭଦ୍ରକରୁ ଯାଇଥିଲି। ବହୁତ ବାଟ କିନ୍ତୁ, ତ ଗଲାବେଳେ
ଜୋ ଇଏ ଆନ୍ଦପୁର ହେଇକି ଯାଇଥିବ ବୋଧେ ନା? ଆନ୍ଦପୁର ହେଇକି ଯାଇଥିବ ନା? ହ୍ୟାଲୋ।
ଗୋଟେ ମିନିଟ କିଛି ହଁ ଗଲାବେେଳ ଯୋଉ ବା ବାଟରେ ରହିବନି ମାନେ କଣ ଜମ କୁଣ୍ଡ ନା କଣ ଗୋଟେ ରୁହେ। ସେଇଟା ବି ଦେଖିକି ଯାଇଥିଲି। ହଁ। ଭୀମକୁଣ୍ଡ ଜମକୁଣ୍ଡ କୁ ଭୀମକୁଣ୍ଡ ଏ ଯେଉଁ ବହୁତ ପାଣି ବୋହି ଯାଉଥିବ ବହୁତ ଭଲ ଜାଗା ସେଇଟା ତ ସେଇଟା ଦେଖିକି ତାପରେ ଖିଚିଙ୍ଗ ଦେଖିଲୁ ଚାରିଟା ବେଳେ ତାପରେ ସେଇଠି ଗୋଟେ ନାହିଁ ନା ସାଠିଏ ଓଜନ ଜିନିଷଠ ଟେକିକି ନେବା ପାଇଁ
ହଁ ହଁ ଗୋଟେ ଲୁହା ଜିନିଷ ଟା ଅଛି।
ମୋ ମାନ ଗୋଟେ ଗଛ ଚାରିପଟେ ବୁଲିବ। ଆଉ ସେଇଠି ଭୀମଙ୍କ ଗଦା ପଦା ଅଛି ବୋଲି କୁହାଯାଏ। ହ ସେଇଠି ଦେଖିଥିଲି ବହୁତ ଭଲ।
ଭାଇ ରଖ
ହ ହଉ ହଉ ହଉ ହଉ।